ହାଁ, ହଁ ହାଲୋ।
ହାଲୋ।
ହାଲୋ, ହାଲୋ, ହାଲୋ।
ହାଲୋ। ମୁଁ କହିଲି ହାଲୋ ଛଡ଼ା କିଛି
ଶୁଭୁନି କିଛି। କଥା ଡ଼ା ସୁଆଦ ଲାଗୁଚି, କାନଟା ଟି ସୁଆଦ ଲାଗୁଛି। ହଁ।
ମୁଁ କହିଲି କଥାଟା ଭଲ, ଭଲ ଭାବରେ ତମେ କଥା କହୁଚ। ବ୍ୟାଗ୍ ଗ୍ରାଉଣ୍ଡ ନଏଜ୍ ଆସିବନି ଯେମିତି ସେମିତି କଥା ବାର୍ତ୍ତା ହବ। ହାଲୋ।
ଶୁଭୁନି।
ହାଲୋ।
ହାଲୋ।
ହେଲୋ, ହେଲୋ, ହେଲୋ, ହ୍ୟାଲୋ।
ହାଲୋ ପାଟିରେ କଣ ବେଙ୍ଗ ପଇଚି? ହାଲୋ। ମୁଁ କହିଲି ପାଟିରେ କଣ ବେଙ୍ଗ ପଇଛି?
ହାଲୋ।
ଭାଇ ନେନି ପାଞ୍ଚ ମିନିଟ୍ ଗପି ଦିଏ। ହାଲୋ। ସାଡେ ଗପେନା ଆଡେ ଗପ। ହଁ।
ଏଇଟା ଆଉ କେମିତି ଅଛ?
ଆ।
ମୁ କହିଲି ଆଉ କେମିତି ଅଛ?
ହଁ ଭଲ ଅଛି। ତମେ? ଓହୋ। ଆଉ ତମେ ଯୋଉ ଫୋନ୍ କିଣିବା କଥା କହୁଥିଲ କଣ ହେଲା?
ହଁ ଫୋନ୍ କିଣିିଲି।
ଓହୋ। କଣ, କଣ ଫୋନ୍ ନା?
ଏ ସାମସଙ୍ଗ ସାମସଙ୍ଗ।
ଭଲ ବି ଫଟୋ ବି ଉଠୁଛି। କ୍ୟାମେରା ଭିଡ଼ିଓ ବି ଭଲ ଆଉଛି ଜମା ହ୍ୟାଙ୍ଗ୍ ଫାଙ୍ଗ ବି ହୋଉନି ବଢିଆ ଫୋନ୍ ଟା ତମେ ବି କିଣିବ, ତମେ ବି କିଣିବ କଥା କହୁଥିଲ ବା? ତମେ ବି କିଣିଦିଅ ନହଲେ। ମୁଁ କହିଲି ତମେ ବି କିଣି ନହେଲେ
ଆରେ ନା ମୁଁ କଣ କିଣିବି, ପଇସା ନାହିଁ ମୁଁ ଭାଇ କଣ କିଣିବା। ଏ ପଇସା ହଉ କିଣିଆ ଆଉ।
ପଇସା ହେଲେ କିଣିବ, ଆଉ ମୁଁ କହୁଥିଲି ଆଉ ତମେ କାଳେ ଗାଡି କିଣିଥାନ୍ତ, ତମ ପାଖେରେ ପଇସା ନାହିଁ? ଉଁ ହାଲୋ। ହାଲୋ। ହାଲୋ। ହାଲୋ-ହାଲୋ-ହାଲୋ। ହେଁ ହାଲୋ। ହାଲୋ କଣ ସାଉଣ୍ଡ ସୁୁବୁନି, ହାଲୋ। ହାଲୋ-ହାଲୋ।